ହାଲୋ ହଁ ଦିଦି କଣ କରୁଛ?
ହଁ ବସିଛି ରୋଷେଇ ସରିଲାଣି ତ ବସିଛି ଆଉ।
ଦିଦି ମୋ କଥା ଶୁଣା ଯାଉଛି ଭଲରେ।
ହଁ ସେମତି ଅଧା ଶୁଣା ଯାଉଛି ଅଧା ନାହିଁ ଆଉ।
ହଁ।
ତମର କୋଉ ସିମ୍ ସିମ୍ କି ଜିଓ ନା ଏୟାରଟେଲ୍?
ଜିଓ ତ ଦିଦି
କଣ?
ଜିଓ ଜିଓ।
ଝିଅକୁ ଝିଅ ଆମର ବି ଝିଅ ତ ଶୁଣ ଯାଉନି ଅଧା ଶୁଣ ଯାଉ ଚି ଅଧା ନାହିଁ।
ହଁ ପରା କଣ ହଉଛି ଯେ ମୋବାଇଲ ଖରାପ କି ନେଟୱାର୍କ ପାଉନି ସେ ମୁଁ ବି ଜାଣିପାରୁନି।
ହଁ ପରା କଣ କରୁଛ?
ହଁ ଦିଦି ରୋଷେଇ କରୁଛି ଅଧା ହେଇଛି।
ଅଧା ରୋଷେଇ କରୁଛ।
ହଁ ଭାତ ହେଇଛି, ଡାଲି ହେଇଛି, ତରକାରୀ କରିବି ଆଉ।
ହୁଁ। ଆ ଡାଲି କରୁଛ ଭାତ କରୁଛ।
ହଁ।
ଭଜା, ତରକାରୀ।
କରିବି ଆଉ।
ହାଲୋ।
ହଁ କରିବି ଦିଦି ପରେ କରିବି।
ଭଜା ତରକାରୀ କରିବନି କି?
କଣ କରୁଛ ତମେ?
ମୁଁ ଭଜା ଫୁଲକୋବି ଆଳୁ ଭଜା କଲି ଡାଲି କଲି ଭାତ ହେଲା ବସିଛି। ଟିଭି ଦେଖଛି ଆଉ।
ଭଜା କରିଛ?
ଉଁ।
ମୁଁ ତମେ
ହତୁ କଣ ରୋଷେଇ କରିବୁ? ମୁଁ। ହଁ ଫୁଲକୋବି ଆଳୁ ଭଜା କରିଥିଲି ଆଉ ଡାଲି କରି ଥିଲି ଭାତ ଆଉ ସାଲାଟ ଛତୁଟିିକେ ଭଜା କରିଚି। ବସିଚି ଟିଭି ଦେଖୁଛି ଭ ରୋଷେଇ ସରିଲାଣି। ଟିଭି ଦେଖୁଛି ଆଉ।
ଆଉ ଭାଇନାଙ୍କ ପାଇଁ ରୋଷେଇ କଣ ହବ?
ହୁଁ ଭାଇନା ଛତୁ ଖାଇବେ ଆଉ ଆମେ ମା ଝିଅ ଫୁଲକୋବି ଆଳୁ ଭଜା ଖାଇବୁ ଡାଲି ଖାଇବୁ। ଭାଇନା ଫୁଲକୋବି ଆଳୁ ଭଜା ଖାଉନାହାଁନ୍ତି ତ ତାଙ୍କ ପାଇଁ ଛତୁ ଭାଜୀଦେବି ଆଉ।
ମୁଁ କହିଲି ଭାଇନା ଟିକେ ଅଲଗା ଖାଆନ୍ତି ତ ସେଥିପାଇଁ ପଚାରିଲି ଆଉ।
ହଁ ହଁ ଭାଇନା ଆମର ତରକାରୀ ଭାଇନା ପସନ୍ଦ ନାହିଁ ନାଇଁ ଭାଇନା ଙ୍କ ତରକାରୀ ଆମକୁ ପସନ୍ଦ ନାହିଁ।
ହଁ ପରା ତମେ କହିଚ ସବୁବେଳେ।
ହୁଁ ତାଙ୍କର ଖାଲି ଛତୁ ପନିର ହଁ ଭଲ ଅଛି। ତାଙ୍କୁ ଖାଲି ଭେରାଇଟି ଭେରାଇଟି ଖାଇବା ଖାଲି ହୋଟେଲ ଖାଇବା। ଛତୁ ପନିର ଆମିଷ ଦିନରେ ମଟନ ଏଇ ଯାଗ ଖାଲି ଆଉ ଟିକେ ସାଧା ଖାଅ ନର୍ମାଲ୍ ଖାଅ ବୋଲି ଶୁଣୁନାହାନ୍ତି।
ଦେହ ଖରାପ ହବ ଦିଦି ସବୁବେଳେ ଖାଇବାକୁ ମନା କର।
ହୁଁ।
ସେ ଝିଅ ଅଛି ବୋଧେ ପାଖରେ ନାଇକି।
ନାଇଁ ଏଇଟା ଝିଆରୀ ସାନ ଝିଆରୀ ଗୋଟେ ଯା ର ଝିଅ ତ ଆସିଛି ସେଥିପାଇଁ ସିଏ ପାଟି କରୁଚି ଆଉ।
ହଁ ଆଉ ଗୋଟେ ପୁଅ ଥିଲେ ତାଙ୍କର?
ହୁଁ?
ପୁଅ ପୁଅ?
କଣ କହିଲ?
ତାଙ୍କର ଆଉ ଗୋଟେ ପୁଅ ଥିଲେ ଯେ?
କଣ ଶୁବା ଯାଉନି?
ହ୍ୟାଲୋ ମୁଁ କହିଲି ତାଙ୍କର ଆଉ ଜଣେ ପୁଅ ଥିଲେ ଯେ?
ହୁଁ। ହ୍ୟାଲୋ।
ଛାଡନ୍ତୁ ସେ କଥା କୁଆଡେ ଯିବେ ବୁଲିଆ
ଶୁଭା ଯାଉନି କିଛି ବା।
ହ୍ୟାଲୋ। ହ୍ୟାଲୋ।
ହଁ ଶୁଭା ଯାଉନି
ମୁଁ କହିଲି ଆଜି କୁଆଡେ ବୁଲିବା ପାଇଁ ଯିବେ?
ଉଁ
ଆଜି କୁଆଡ଼େ ବୁଲିବା ପାଇଁ ଯିବେ?
ନାଇଁ ଆଜି ସଟରଡେ କୁଆଡେ ଯିବୁ କାଲିକି ସନଡେ ଯିବୁ ବଜାର ଆଡେ ଟିକେ ଯିବୁ। ପାର୍ଲର ଟିକେ ଯିବି।
ବଜାର ଟିକେ ଯିବି କିଣାକିଣି କରିବା ଅଛି ଘର ପାଇଁ ସାମାନ ଟିକେ ଆଉ ପାର୍ଲର ଟିକେ ଯିବି ଆଇବ୍ରୋ ଟିକେ ସେପ୍ କରିବି।
ହୁଁ। ହଉ ଆସିବ ମତେ ବି ଟିକେ ଡାକିବ ମୁଁ ବି ଯିବି।
ହ୍ୟାଲୋ।
ମତେ ବି ଟିକେ ଡାକିବ ମୁଁ ବି
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ ଶୁଣାଯାଉଛି।
ତମ କଥା ଜମା ଶୁଭା ଯାଉନି।
ମୁଁ କହିଲି ମତେ ବି ଟିକେ ଡାକିବ ମୁଁ ବି ଯିବି।
ହଁ ହଁ ଡାକିବି ଡାକିବି।
ଓହୋ।
ତମକୁ ମୁଁ ବଜାର ବାହାରିଲା ବେଳେ ମୁ ଫୋନ୍ କରିଦେବି ଘଣ୍ଟାଏ ଆଗରୁ ତମେ ବାହାରିକି ଆସିବ ମିଶିକି ଯିବା ଆଉ।
ହଁ ମୋର ବି ଟିକେ କାମ ଅଛି ତ।
କଅଁ କହିଲ।
ମୋର ବି କାମ ଅଛି କହିଲି।
ହ୍ୟାଲୋ।
ହ୍ୟାଲୋ।
ହଁ କଅଁ କହିଲ।
ମୋର ବି କାମ ଅଛି କହିଲି।
ହଁ।
ଯିବା ମିଶିକି।
ହଁ ହଁ। ହଉ ହୋ ଶୁଭା ଜାଉନି ତ ତମ କଥା କିଛି।
ଦିଦି ଗାଁକୁ କେବେ ଯାଉଚ। ହ୍ୟାଲୋ।
ହ୍ୟାଲୋ।
ଗାଁ କୁ କେବେ ଯାଉଚ଼।
ହ୍ୟାଲୋ।
ଗାଁ କୁ କେବେ ଯାଉଛ ଗାଁ କୁ
କଣ କହିଲ?
ମୁଁ କହିଲି ଗାଁ କୁ କେବେ ଯାଉଚ ଓ?
ଗାଁ କୁ ଯିବ?
ତମେ ତମେ କେବେ ଯାଉଛ? ହ୍ୟାଲୋ ତମେ କେବେ ଗାଁ କୁ ଯାଉଚ?
ଗାଁକୁ ଆମେ ଜିବୁ ହୁ କାମ ପଡିଲେ କେବେ କେମିତି ଯାଉଛୁ ନହେଲେ କାର୍ତିକ ମାସରେ ଆମ ଶାଶୁ ଶଶୁରଙ୍କର ଶ୍ରାଦ୍ଧ କରିବାକୁ ଯାଉ ଅଛୁ ଆଉ।
ଏବେ ଆଉ ଯିବାର ନାଇଁ କି?
କାମ ଥିଲେ କିଏ ମରିଗଲେ କିଏ କିଏ ବାହାହେଲେ କଣ ଏମିତି ଯାଉଛୁ ତା ପନ୍ଦର କୋଡ଼ିଏ ଦିନ ରହୁଛୁ ନହେଲେ ଏମିତି କାର୍ତ୍ତିକ ମାସରେ ଶ୍ରାଦ୍ଧ ପାଇଁ ଯାଉଛୁ ନହେଲେ ଶିବରାତ୍ରି ବେଳକୁ ଯାଉଛୁ ତାରି ପାଞ୍ଚ ଦିନ ରହୁଛୁ।
ହଁ ଏବେ ଆଉ ଯିବାର ନାହିଁ କି ମଝିରେ?
ଅ
ହ୍ୟାଲୋ।
ହଁ।
ମୁଁ କହିଲି ଏବେ ଆଉ ମଝିରେ ଯିବାର ନାହିଁ କି।
ଉଁ ମଝିରେ ଯିବନି।
ମୋ ପାଇଁ ଟିକେ ହଳଦୀ ଆଣି ଦେଇଥାନ୍ତେ ତମ ଗାଁ ହଳଦୀ।
ଉଁ
ତମ ଗାଁ ର ହଳଦୀ ଟିକେ ଆଣି ଦେଇଥାନ୍ତେ।
କଣ କହିଲ?
ହଳଦୀ ହଳଦୀ। ଆଣ ଦେଇଥାନ୍ତେ ମୋ ପାଇଁ ଟିକେ ହୁଁ।
କନ୍ଧମାଳ ହଳଦୀ।
ତମ ଗାଁର ବା।
ଆମ ଗାଁ ହଳଦି ଆଣିଦେବି। ଗାଁ ହଳଦୀ ଲଗେଇଛ।
ହଁ ଜଣେ ଦେଇଥିଲେ ତ ଲଗେଇଥିଲି।
ହଁ ହଁ ହଉ ହଉ ମୁଁ ଆଣିଦେବି ଗାଆଁ କୁ ଗଲେ ଆଉ।
ସେଥିପାଇଁ ପଚାରୁଥିଲି କେବେ ଯାଉଛ ବୋଲି।
ହଁ ଯିବୁ ଯିବୁ ବୋଲେ କହିବି ଆଣିଦେବି ଆଉ କେତେ ଆଣିଦେବ?
ଆଣିଦେବେ ପାଏ ଖଣ୍ଡେ।
ଆଁ।
ପାଏ ପାଏ ଦୁଇଶହ ପଚାଶ ଗ୍ରାମ।
ହଁ ହଁ ପାଏ ଆଣିଦେବି କେତେ ଟଙ୍କା ହଉଛି ହଉ ଆଣିଦେବି ଆଉ।
ହଁ ମତେ କହିବେ ଆମକୁ ଆସିଲେ।
ହଁ-ହଁ। ମା ଆଣ୍ଟିିକି ଡାକିବ ଆଣ୍ଟିିକି ଆଣ୍ଟିିକ ଗତ ଆଣ୍ଟିି। ଆଣ୍ଟି କହିଦେ ଆଣ୍ଟି।
ଝିଅ ଆସଛି ନାଇକି।
ଖୁସି ମୁଁ ତମ ସାଙ୍ଗ କଥା ହଉଛି ଯେ ମତେ ସେ
ହଁ-ହଁ। ନାଇଁ ତମ ଗାଁ ରେ ଆଉ କଣ କଣ ମିଳୁଛି?
କଣ କହିଲ?
ଆଉ କଣ କଣ ମିଳୁଚି ତମ ଗାଁ ରେ?
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ତମ ଗାଁ ରେ ଆଉ କଣ କଣ ମିଳୁଛି?
ଆରେ ଆଉ କଣ କଣ ମିଳୁଛି କହୁଛ।
ହଁ।
ଅ କଣ ମିଳୁଛି ହଳଦୀ ମିଳୁଛି ହଳଦୀ ବଲେ ଆମର ଟିକେ ସେପଟେ ଏଇ କନ୍ଧମାଳ ହଳଦୀଟା ଖାଇବା ପାଇଁ ଫେମସ୍ ଆମ ଗାଁର ହଳଦୀ। ଲଗେଇବା ପାଇଁ ଫେମସ୍ ମାନେ ଟିକେ ଲଗଉ ଲଗଉ ପୁରା ପୁରା ଦେହ ସାରା ଲାଗିଯିବ ଆଉ ଚାରି ପାଞ୍ଚ ଦିନ ଯାଏଁ ଛାଡିବନି।
ହଁ ସେଇଥିପାଇଁ ତ ମତେ ଭଲ ଲାଗେ।
ଅଁ ହଁ ହଉ ଆଣିଦେବି ଆଉ କିଲୋ ଟେ ଆଣିଦେବି କି କେତେ ଦିନ ପଳେଇବ। ହଁ ରାସି ତେଲ ବି ଆମ ଗାଁର ଭଲ ଏଇ ରାସ୍ତେଲ ଏଇଠି ଡବାରେ ଯେଉଁ ମିଳୁଛି ଆମ ଗାଁରେ ପେଢ଼ା ତେଲ ମିଳୁଛି ମାନେ ନିଜେ ପେଢ଼ିକିରି ବିକୁଛନ୍ତି ଖୋଲାରେ ବଢିଆ ବାସ୍ନା ପୁରା ରାଶି ରାସି ବାସିନା ହେଉଛି
ହଁ ସେଇଠରୁ ବି ଆନ୍ଦବଅଧକିଲେ
ହଁ ଅଧ କିଲୋ ଆଣି ଦେବି
ହଁ
ହଁ ହଁ
ଆଉ ସମୁଦ୍ର ଅଛି ପରା ହ୍ୟାଲୋ
ହଁ ହଁ ହଁ
ସମୁଦ୍ର ଅଛି ପରା ତମ ଆଡେ
ସମୁଦ୍ର ମାଛ ଆଣିଦେବି
ହଁ ସମୁଦ୍ର ମାଛ ଟିକେ ଆଣିଦବ ଆଉ ସବୁ କହୁଛି କହିବ ଲାଷ୍ଟ କୁ ଗାଳି କହିବ ନାଇ କି ହୁଁ ହୁଁ ହଁ ବା ଟିକେ ଗଲେ ଗାଁ ଗହଳିରେ ଟିକେ ଖାଇବାକୁ ଇଚ୍ଛା ଲାଗେ ଆଉ
ହଁ ହଁ
ଆଣିଦବ
ହଁ ହଁଆଣିଦେଵି
କେବେ ଯିବ କହିବ ମୋତେ
ଆଁ
କେବେ ଯିବ କହିବ ମତେ ଏ କହିଲି
ହ୍ୟାଲୋ
ମୁଁ କହିଲି କେବେ ଯିବ କହିବ ମୋତେ ଜଣାଇବ
ହଁ ହଁ ମୁଁ ଗଲେ କହିବି
ହଁ
ହଁ ରି
ଆଉ ଏବେ କୁଆଡ଼େ ଯିବ ଦିଦି?
ହଁ ହଁ
ହ୍ୟାଲୋ
ହଁ
କୁଆଡେ ଯିବ ଦିଦି ଏବେ ହଁ ହଁ ଦିଦି
ହ୍ୟାଲୋ
ହଁ ଦି କୁହ ହ୍ୟାଲୋ
ଆଲୋ
ହଁ ଦିଦି
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ
ହଁ ଦିଦି ରହୁଛି ତାହେଲେ
ହଁ ହଁ ହଉ ବାଏ। ବାଏ କି ବାଏ କହିଦେ। ବାଏ କହିଦେ।